ଭାଇ ପ୍ରଣାମ।
ଭାଇ ପ୍ରଣାମ ଭାଇ ପ୍ରଣାମ କରିଦଉଛ ଆଉ କଣ କରୁଛ?
କରଛ କ ବସିଛି ଆଉ
ଘରେ ଭିତରେ ଅଛ ବୋଧେ ନେଟୱାର୍କ ପାଉନି
ନାଇଁ ନାଇଁ ମୁଁ ବାହାରେ ଅଛି ବଜାରରେ।
ହଉ ହଉ ଆଉ କଣ ଖାଇଛ?
ମୁଁ ଏଇ ସକାଳୁ ଚୂଡା କଦଳୀଟେ ଖାଇକି ଆସିଥିଲି ଆଉ।
ଓହୋ ଆଉ ଭଲ ଖାଦ୍ୟ ଖାଇଛ ଆଉ
ହଁ ପେଟ ପାଇଁ ଭଲ ଦେହ ପାଇଁ ଭଲ।
ହଁ ହଁ
ଆଉ ତମେ ସକାଳ ଜଳଖିଆ କରିସାରିଲନ ନା?
ହଁ ମୁଁ ଏଇ ବିସ୍କୁଟ କ୍ଷୀର ଖାଇଥିଲି ଆଉ।
ଭଲ ତମେ କ୍ଷୀର ତ ଖାଅ ମୁଁ ତ ସେଗୁଡା ଖାଏନି ଆଉ।
ହଁ କ୍ଷୀର ଆମେ ପିଇକି ପିଇଦବୁ ଲିଟର ଦି ଲିଟରେ ଯଦି ମିଳିଲା।
ହଁ-ହଁ।
ହୁଁ ଆଉ ଘର ଘରେ ଆଉ ସବୁ ଖବର କଣ?
ଘରେ ସମସ୍ତଙ୍କ ଖବର ଭଲ। ସମସ୍ତେ ଭଲରେ ଅଛନ୍ତି ଆଉ ଆଉ ମାଇଙ୍କ ଦେହ ଭଲ ଅଛି ନା?
ହଁ ମାଇଁ ସେମିତି ଖାଇକି ଶୋଇଛି ଆଉ। ଆଉ ବାପାଙ୍କ ଦେହ କଣ ଭଲ ନା?
ଓ ହଁ।
ଆଉ ମାମା।
ହଁ ବାପାଙ୍କ ଦେହ ଭଲ ଅଛି ବାପା ଏବେ ମାଛ ଆଣିବାକୁ ଆସିଛନ୍ତି ବଜାରକୁ। ମାଛ ତରକାରୀ ହବ ତମେ ତ ଖାଉନା ପୁରା ନିରାମିଷ ତମର। ଓ ଆମେ ତ ଆମିଷ ଖାଇବା ଲୋକ।
ହୁଁ ଆଉ ଆଇଁଷ ଖାଲି ଚରି
ଆଉ ତମେ ଯୋଉଁ କାଲି ଆସିଥିଲ ତମ ମାଉସୀ ଆଉ ସେ ଜଣେ ଝିଅ ଥିଲେ। ସେ ମୋ ଦେଇଙ୍କ ନଣନ୍ଦ ବୋଧେ।
ହଁ ଦେଇ
କାହିଁକି ଦେଇ ଯିଏ ବାହା ହେଇଛନ୍ତି ତମ ଘର ପାଖରେ।
ହଁ-ହଁ।
ମୋ ମା ର ପିଉସୀ ବା ହେଇନାହାନ୍ତି ତାଙ୍କର ନଣନ୍ଦ ବୋଧେ।
ହଁ ମୁଁ ତମକୁ କହିଲି ଆସ ତମେ ସେଇଠୁ ପଳେଇଲ।
ମୁଁ ଜାଣିିନଥିଲି ବା ସିଏ ଆସିଛନ୍ତି ବୋଲି ମୁଁ ଭାବିଲି କିଏ ଆସିଥିବେ।
ସିଏ ଆସିବ ତୁ ଉଠିକିରି ଖାଇକି ପଳେଇଲୁ।
ସେଇ ତୁ ମାମୁଁ ଘରକୁ ସେଥିପାଇଁ। ନାଇଁ ନାଇଁ ସେ ହ ଆମେ ତ ଆଉ ସେଇଟା ମୁଁ ଦେଖିଲି ତ ଜାଣିପାରିଲି। ହଁ।
କେମ
ଓ ବରା।
ହ।
ଶୁଭୁନି। ଶୁଭୁନି ଟିକେ ଯାଅ।
ହ୍ୟାଲୋ। ହ୍ୟାଲୋ। ନେଟୱାର୍କ କୁ ଯାଅ।
ହଁ ନେଟୱାର୍କର ହଁ ଶୁଭିଲା?
ହଁ-ହଁ।
ଯୋଉ ମାନ ତ?